କାଇଁ?
ଭାଇ ଜୟ ଶ୍ରୀ ଜଗନ୍ନାଥ।
ମରାଓ ବ। ମୁଁ ମୋ ବାର୍ତ୍ତା ଆପଣଙ୍କୁ ଶୁଭ ଶୁଣା ଯାଉଛି?
ହଁ ହଁ ଶୁ
ଆଜ୍ଞା! ବ୍ୟସ୍ତ ଅଛନ୍ତି କି?
ନା-ନା-ନା ବ୍ୟସ୍ତ ନାହିଁ, ମୋ କଥା ଆପଣଙ୍କୁ ଶୁଭା ଯାଉଛି ତ?
ଆପଣଙ୍କର କୋଉଠି ଅଛନ୍ତି ସେଠି ବୋଧେ ଆପଣଙ୍କର ନେଟୱାର୍କ ର ଟିକେ ପ୍ରୋବ୍ଲେମ୍। ରହୁଚି। ଆପଣଙ୍କର ବାର୍ତ୍ତାଟା ମତେ ଭଲ ଭାବରେ ଟିକେ ଶୁଣା ଯାଉନି।
ଏବେ ଶୁଭୁଛି?
ଏବେ ଏବେ ଶୁଣାଗଲା।
ନା ସେ ଫ୍ଯାନ୍ ଲାଗିଛି ତ, ସେଇଥ ପାଇଁ ସାଉଣ୍ଡ ହଉଥିଲା ତ ଫ୍ଯାନ୍ ବନ୍ଦ୍ କଲା ଶୁଣୁ ଇଏ ହଉଚି ଆଉ ସେ କଣ କରୁଛି ଯାହା ସାଙ୍ଗରେ କଥା ହଉଚି ସମସ୍ତେ ସେଇଆ ବି କୁହନ୍ତି, ଯେ ସାଉଣ୍ଡ ଟା ଟିକେ ଖଡ ଖଡ ଶୁଭା ଯାଉଛି ତ ସେଇ ଦଶ ମିନିଟ୍ ଦଶ ମିନିଟ୍ ଏମତି ଫ୍ୟାନ୍ ବନ୍ଦ କରି କଥା ହେବାଠଉଁ, ମୁଁ ପୁରା ଝାଳ ନାଳ ହେଇ ଯାଉଛି।
ହେ-ହେ ନାଇଁ ସେଇ ବର୍ତ୍ତମାନ ପାଇଁ ତ ସେଇଟା ଆଉ ଯଦି ଏ ସି ଲଗେଇ ନ ଲଗେଇବ ତାହେଲେ ଏ ଉଁ। ମାନେ ଅସୁବିଧା ଟା ହଉଛି ଏବେ କଣ କରୁଥିଲେ?
ନାଇଁ କିଛି ନାହିଁ ଏବେ ସେମିତି ଘରେ ବସି ଆଉ ଦାଣ୍ଡଆଡକୁ ଟିକେ ଯାଇଥିଲି ସେ କାମରେ। କୁହନ୍ତୁନି କେତେ ଗହଳି?
ହଁ କାଲି ପାଇଁ ସ୍ନାନ ପୂର୍ଣ୍ଣିମା। ପାଇଁ ବର୍ତ୍ତମାନ ପାଇଁ ତ ଗହଳି ତ ଲାଗିକି ରହିବ। ବର୍ତ୍ତମାନ ପାଇଁ ରଥଯାତ୍ରା ବାହୁଡା ବାହୁଡା ପରେ ବି
ହଁ ବାହୁଡା ପରେ ବାହୁଡା ପରେ ଅଛି ସ୍ନା ଆମର ସୁନାବେଶ ତା ତାପରେ ଅଛି ଅଧରପଣା ତାପରେ ଅଛି ନୀଳାଦ୍ରି ବିଜେ ଠାକୁର ଭିତରକୁ ଗଲା ପରେ ଆଉ ତାପରେ ଯାଇକି ଦର୍ଶନ ହଁ। କାଲିଠୁ ଆରମ୍ଭ ହେଲା। କାଲିଠୁ ଆ କାଲି ଠୁ ଆରମ୍ଭ ହେଇଯିବ ସ୍ନାନ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା ପରେ ପନ୍ଦର ଦିନ ଠାକୁ ରଙ୍କ ଦର୍ଶନ ବନ୍ଦ ରହିବ ଦର୍ଶନ ବନ୍ଦ ରହିବ ଦର୍ଶନ ହଁ। ହଁ ଅଭଡା ନୀତି ବି ବନ୍ଦ ରହିବ ଦର୍ଶନ ବନ୍ଦ ରହିବ କିନ୍ତୁ ଆମ ମନ୍ଦିରରେ ଚାରିପଟେ ଯେତେକ ପାର୍ଷ ଦେବାଦେବୀ ଅଛନ୍ତି ଯେମିତି ଲ କ୍ଷ୍ମୀ ହେଇଗଲେ ମା ମଙ୍ଗଳା ହେଇଗଲେ ବିମଳା ହେଇଗଲେ ତାପରେ ଯେତେକ ଆମର ସବୁ। ହଁ ଶିବ ମନ୍ଦିର ମନ୍ଦିର ଭିତରେ ଯେତିକି ଆଉ ମନ୍ଦିର ଅଛି ସେଇ ସବୁ ମନ୍ଦିର ଭିତ ରୁକୁ ଯାଇପାରିବେ ଦର୍ଶନ କରିପାରିବେ। କିନ୍ତୁ ଅଭଢା ମିଳିବନି। କାରଣ ଅବଢ଼ା ପ୍ରସ୍ତୁତ ହେଇଥାଏ। ହଁ ଜଗନ୍ନାଥଙ୍କ ପାଇଁ ନା ମହାଲକ୍ଷ୍ମୀ ମହାଲକ୍ଷ୍ମୀ ରାନ୍ଧନ୍ତି ହିଁ ଜଗନ୍ନାଥଙ୍କ ପାଇଁ ନା ତ ଅଭଢା ମିଳେନି କିନ୍ତୁ ଏମିତି ଶୁଖିଲା ଭୋଗ ଯେମତି ଆଉ ଛପନ ପ୍ରକାର ଭୋଗ ଭିତରେ ଯେମିତି ଶୁଖିଲା ଭୋଗ ଅଛି ଆମର ଅଛି ଆମର ଅ ଇଏ ହେଇଗଲା ଲଢୁମା ପ୍ରସାଦ ହେଇଗଲା। କି ଆମର ଚକୁଳି ପିଠା ବିରି ଚକୁଳି ପିଠା ହେଇଗଲା କି ନହେଲେ ମଗଜ ଲଡୁ। ଆଉ ଖଜା ତା
ଯୋଉ ଭାଇ ମୋର ଗୋଟେ ଗୋଟେ ସଚଆ ପ୍ରଶ୍ନ ଅଛି ଭଗବାନଙ୍କ ପାଖରେ ଏବେ ଯୋଉ ଆମର ଅବଢା ବନ୍ଦ ହେଇଯିବ ଅନ୍ନ ତାଙ୍କ ସେ ଗ୍ରହଣ ମାନେ ତାଙ୍କର ସେ କଣ ଏବେ ଅନ୍ନ ଗ୍ରହଣ କରିବେନି ଜଗନ୍ନାଥ?
ନା ନା ଜରରେ କିଏ ପଡ଼ିଲେ କିଏ ଅନ୍ନଗ୍ରହଣ କରନ୍ତି କି? ଯେମିତି ଆମେ ଜରରେ ପଡୁଛେ ହଁ ଜରରେ ପଡିବେ ତ ଅନ୍ନ ଗ୍ରହଣ କରିବେନି ଯାହା ଶୁଖିଲା ଯାହା ଗ୍ରହଣ କରିବେ। ବିଭିନ୍ନ ଗଛ ଚେରମୂଳି ର ଔଷଧ ସିଏ ଗ୍ରହଣ କରିବେ। ଯେନ୍ ତାଙ୍କର ପାଇଁ ଗୋଟେ ମଠ ର ଆସିବ ଫୁଲୁରି ତେଲ। ଯୋଉ ପାଇଁ ବିଭିନ୍ନ ପ୍ରକାର ଫୁଲରୁ ସେ ତେଲ ଟା ବାହାର କରିକି ଜଗନ୍ନାଥଙ୍କ ପାଖକୁ ପଠାଯିବ। ଜଗନ୍ନାଥ ସେ ଜରର ହଁ ଜରର ପାଞ୍ଚ ଛଅ ଦିନ ପରେ ଧୀରେ ଧୀରେ ଯେତେବେଳେ ସୁସ୍ଥ ହେଇ ଆସିବେ ସେଇ ଫୁଲୁରି ତେଲ ତାଙ୍କ ଦେହରେ ମାଲିସ କରାଯିବ। ଯେ ଜଗନ୍ନାଥ ଧୀରେ ଧୀରେ ସୁସ୍ଥ ହେଲେ ତାଙ୍କ ବୈଦ ଯିଏ ଥାଆନ୍ତି ସେଇ ପନ୍ଦ ତିନି ଯାକ ଜଗନ୍ନାଥଙ୍କ ସେବା କରନ୍ତି।
ଆଚ୍ଛା ତାଙ୍କ ପାଖରେ ପୁରା ରହିକି ଯେମିତିକି ଆମକୁ ଜର ହେଲେ ଆମର ମା ମାନେ ବସିକି ଆ ଆମର ଯେମିତି ସେବା ନିଅନ୍ତି ସେମିତି ସେବା କରିବେ। ଏଇ ଯୋଉ ଏଇ ଯୋଉ ଜିନିଷଟା କେତେ ଦିନ ନଅ ଦିନ ବୋଧେ?
ନାଇଁ ପନ୍ଦର ଦିନ। ପନ୍ଦର ଦିନ ହଁ ଜୁନ ହଁ ଜୁନ ତିରିଶି ରୁ ଜୁଲାଇ ଚଉଦ ପର୍ଯ୍ୟନ୍ତ। ଏ ପନ୍ଦର ଦିନ ସେ ଜରରେ ପୀଡିତ ହେବେ ତାଙ୍କର ଯେ ଗୁପ୍ତ ସେବା ଲାଗି ରହିବ ଯେମିତି ପଣ୍ଡା ହେ଼ଇକା ସବୁ ଯେମତି ସିଏ ଭଲ ସେ ଯେମିତି ପଣ୍ଡାହାରିକା ଯାଆନ୍ତି ପୂଜା ଅର୍ଚ୍ଚନା କରନ୍ତି। ତାଙ୍କ ନୀତି ନିଘଣ୍ଟ କରନ୍ତି ସେମିତି ପନ୍ଦର ଦିନ ତାଙ୍କର ଯିଏ ଥାଆନ୍ତି ଆମର ବୈଦ। ସେମାନେ ଯିଏକି ତାଙ୍କ ପାଳିଥାଏ ଏ ପନ୍ଦର ଦିନ ତାଙ୍କର ସେବା ଅର୍ଚନା କରନ୍ତି। ତାଙ୍କୁ ଯେମିତି ଆମ ମରମପଟି ଯ ଲଗାନ୍ତି ତାଙ୍କୁ ବିଭିନ୍ନ ଔଷଧ ଚେରମୂଳି କୁହନ୍ତି ତାଙ୍କୁ ଘ-ଘସା ମୋଡା କରିଦିଅନ୍ତି। ତେଲ ତାଙ୍କୁ ଲଗାନ୍ତି। ଏମିତି ଧୀରେ ଧୀରେ ଜଗନ୍ନାଥ ସୁସ୍ଥ ହେଇ ଆସିଲେ ଦେନ୍ ତାଙ୍କୁ ସେ ଖବର ପଠେଇବେ ଜଗନ୍ନାଥ ସବୁ ବାଡଗ୍ରାହି ଜଗନ୍ନାଥଙ୍କ ବାରଗ୍ରାହୀ ବରଭଦ୍ର ସେ ତାଙ୍କ ଖବର ପଠେଇବେ ଠାକୁର ସୁସ୍ଥ ହେଇ ଆସିଲେଣି। ଦେନ ପନ୍ଦର ତାରିଖ ଦିନ ଦ୍ଵାର ଫିଟା ହବ ଯୋଉ ଆମର ରତ୍ନସିିଂହାସନ ଦ୍ଵାର ଫିଟା ହବ। ପୁଣି ଜଗନ୍ନାଥ ସୁସ୍ଥ ହେଇଲେ ସଁ ସିଏ ପୁଣି ଆଉଥରେ ଜର ହେଇଗଲେ ଭଲ ହେଇଗଲା ପରେ ଯେମିତି ସେ ଭଲ ରେ ଗାଧାନ୍ତି ତାପରେ ପନ୍ଦର ତାରିଖ ଦିନ ନବ ଯୌବନ ଦର୍ଶନ, ମାନେ ସେ ନୂଆ ଜୀବନ ପାଇବେ। ମାନେ ଜ୍ୱରରେ ଉଠିକି ନୂଆ ଦିଅ ଜୀବନ ପାଇଲେ ତ ସେଇଟା କୁହନ୍ତି ନବ ବ ଯୌବନ ଦର୍ଶନ, ରଥଯାତ୍ରା ଗୋଟେ ଦିନ ପୂର୍ବରୁ ସେଇଟା ହୁଏ। ସେମିତି ଅଭଡ଼ା ହବ, ସେମିତି ଭକ୍ତ ମାନେ ଆସି ସେ ଲାଷ୍ଟ ଶେଷ ସନ୍ଧ୍ୟା ଦର୍ଶନ କରିବେ ଆଉ କରିକି ତାପରେ ପରେ ଦିନ ସକାଳୁ ଯେମିତି ପହଣ୍ଡି ହେଇକି କି ରଥ ରୋଢ ହେବେ ତିନିତି ଚାରି ଦିଅଁ ଆଉ।
ମାନେ ଯେମିତି ଆମର ଯେମିତି ଜର ହେଲେ ଆମ ଦେହ ତାତି ଯାଏ। ଇଏ ହେଲେ, ସେମିତି କଣ ଭଗବାନଙ୍କର ବି ଦେହ
ହଁ ସେମିତି ହଁ ସେମିତି ସେଟା ଆମେ ଆମେ ତ ଜାଣି ହଁ ଆମେ ତ ଜାଣିପାରିନି ସେ ତାଙ୍କ ବୈଦ ମାନ ହିଁ ଜାଣି ଥିବେ ଆଉ ସେତ ଏଇଗୁଡା ସବୁ ପ୍ରକାଶ କରିପାରିବେନି। କିନ୍ତୁ ସେମାନେ ଅନୁଭବ କରିପାରୁଥିବେ, କୁହନ୍ତି ତ ଯେ ବ ଏଇ ଚଉଦ ଦିନ ଯୋଉ ପନ୍ଦର ଦିନ ଠାକୁର ଅଣସରେ ରୁହନ୍ତି ସିଏ ଯିଏ ଜଗନ୍ନାଥ ତାଙ୍କର ଯିଏ ତାର ପୂଜା କରନ୍ତି ପ୍ରକୃତରେ ଭକ୍ତ ଆଉ ଇଏ ତ ତାଙ୍କ ଘରର କୌଣସି ନା କୌଣସି ମେମ୍ବର ଜ୍ଵରରେ ପଡିଥିବେ। କି ଯିଏ ବୈଦ ଏଗା କରିଛନ୍ତି ତାଙ୍କ ମେମ୍ବର ବି ସେ ଜ୍ୱର ରେ ପଡ଼ିଥିବେ, ଏମିତି ମୁଁ ଶୁଣିଛି ପିଲା ବେଳୁ। ଆମ ଜେଜେବାପା ଜେଜେମା ଙ୍କ ଠୁ।
ମାନେ ସତରେ ମାନେ ଜଗନ୍ନାଥ ପୁରା ଅଲଗା ପ୍ରକାର ତାଙ୍କର ଲୀଳା ବି ଅଲଗା ପ୍ରକାର। ସିଏ ବି ମଣିଷ ବୁଣିଆ ତାଙ୍କୁ ବି ଜର ହଉଛି ମାନବ ଭଳି ଲିଆ ତାଙ୍କୁ ବି ଜର ହଉଛି ତାଙ୍କର ବି ଦେହ ଖରାପ।
ଏତେ ଗରାରେ ଗାଧେଇଲେ ତ ଯେମିତି ଜ୍ୱରରେ ପଡିବା ସ ସ୍ୱାଭାବିକ ସେମିତି ଠାକୁର ବି ସେମିତି ସେମିତି ଜରରେ ପଡିକି ସେମିତି ସେ ସେବା ପାଆନ୍ତି। ସିଏ ବି ମାନେ ସମାଜକୁ ଦେଖେଇଦିଅନ୍ତି ମୁଁ ବି ତୁମ ପରିକି ମଣିଷ।
ମଣିଷଟି ମୁଁ ବି ଆଜ୍ଞା ଆଜ୍ଞା।
ଗଢ଼ା ମୁଁ ଖାଲି ଭଗବାନ ମାନେ ନା କୁ କିନ୍ତୁ ମୁଁ ବି ସେ ମଣିଷ, ଆଉ ତ ମତେ ତମେ ମଣିଷତ ବି ଭଲ ପାଅ ସମସ୍ତଙ୍କୁ ବି ଭଲ ପାଅ। ଏମିତି ସେ ଶିକ୍ଷା ଦେଇଥାନ୍ତି, ଦେନ ତାପରେ ଏଇ ପନ୍ଦର ଦିନ ଯାକ
ଆଜ୍ଞା ଏମିତି ବୋଧେ ଆଉ କୌଣସି ଦେବାଦେବୀଙ୍କ ଙ୍କର ସେମିତି ବୋଧେ କିଛି ନଥିବ ଯେତିକି ଜାଣିବାରେ। ତେଣୁ ମୁଁ କେବଳ ଜଗନ୍ନାଥଙ୍କ ବିଷୟରେ ଯେତିକି ଜାଣିଛି ତାଙ୍କୁ ହିଁ ଜର ହୁଏ, ତାଙ୍କୁ ବୈଦ ଆସି ସିକି ସେବା କରନ୍ତି ସିଏ ବାହାରନ୍ତି ଇଏ କରନ୍ତି କିନ୍ତୁ ଅନ୍ୟ ଦେବାଦେବୀଙ୍କର ସେମିତି ସେମିତି କିଛି ଅଛି କି ଭାଇ ଆପଣ ଜାଣିଛନ୍ତି କି?
ନା ସେମିତି ମତରେ ସବୁ କିଛି ନଥାଏ କିନ୍ତୁ ଏଆ ସେଇ ୟେ ପନ୍ଦର ଦିନ ଯାକ ପ୍ରଭୁ ଯେତେ ଜରରେ ପଡିଥାନ୍ତି ସେତବେଳେ ବ୍ରହ୍ମଗିରିରେ ଅଲାରନାଥ ଙ୍କ ମନ୍ଦିର ଜାଣିଥିବେ ଅଲାରନାଥ ଠାକୁର ସେଠି ସେ ପ୍ରଭୁ ସେଠି ଦର୍ଶନ ଦିଅନ୍ତି, ମାନେ ଏଇ ମନ୍ଦିରରେ ଜଗନ୍ନାଥ ତାଙ୍କୁ ଦର୍ଶନ କରିବା ଯାହା, କି ପନ୍ଦର ଦିନ ଯାକ ଯେତେବେଳେ ଠାକୁର ଅଣସରେ ଥିବେ ଆଉ ଆଉ ଗୋଟେ ଗୋଟେ ମୁଖ୍ୟ କାରଣ ଏଇ ଯେ ଅଣସର ପିଞ୍ଜୁରି ରେ ଠାକୁର ରହିବେ ସିଏ ସେତେବେଳେ ତାଙ୍କୁ ଆଉ ପୂଜା ଅର୍ଚ୍ଚନା ହବନି ଆମର ବି ପ୍ରତ୍ୟକ ଘରେ ଦେଖ ସେଥି ଓଡିଆ ଯାତିଗା ଜଗନ୍ନାଥଙ୍କୁ ସେ ପନ୍ଦର ଦିନି। ପୂଜା ହୁଏନି ତାଙ୍କୁ ତାଙ୍କୟଃ ମାନେ ଜଗନ୍ନାଥ ଫଟୋ ହଉ ମୂର୍ତ୍ତି ହଉ ସେ ରଖିଥାନ୍ତି ସେମାନଙ୍କୁ ହଁ ଜଗନ୍ନାଥ ମହାଚୟଣ ଫଟୋଇ ସେଲ ଉଲଟେଇକି ପୁରା ରଖିବେ କି ମୂର୍ତ୍ତି ହେଇଥିଲା ତାକୁ କପଡା ରେ ଘୋଡେଇକି ରଖିବେ। ଆଉ ଜଗନ୍ନାଥ ସେ ପୂଜନୀ ପୂଜା ପାଇବେନି ଆଉ ଏଇଟା। ପୁରୀ ର ପ୍ରତ୍ୟେକ ଘରେ ପ୍ରତ୍ୟେକ ଘରେ ଦେଖିବେ ଜଗନ୍ନାଥ ଅଣସର ଘରେ ଯେବେ ତିରିଶ ତାରିଖ ଦିନ ପଶି ଥିବେ ଆମର ସେଇ ତିରିଶ ତାରିଖ ଦିନଠୁ ପନ୍ଦର ଦିନ ପର୍ଯ୍ୟନ୍ତ ଜଗନ୍ନାଥ ପୂଜା ପାଇବେନି କି ଜଗନ୍ନାଥ
ଓ ମାନେ ମାନେ ଓଡିଶାରେ ଯୋଉମାନେ ବି ଜଗନ୍ନାଥଙ୍କୁ ରଖିକି ପୂଜା କରୁଥିବେ ସେମାନେ ବି ପୂଜା କରିବେନି।
ହଁ ଯୋଉମାନେ ଜାଣିଥିବେ ସେମାନେ ପୁରୀର ତ କମ୍ପଲସରୀ ଆପଣ ଦେଖ ଥିବେ ପୁରରେ ଏଇ ବର୍ଷକ ପୁରା ବାର ମାସ ପ ଜଗନ୍ନାଥଙ୍କୁ ପୂଜା କରିଥିବେ ଦ ପନ୍ଦର ଦିନ ଯେତିେକି ଆପଣ କାହା ଘରକୁ ଆସିବେ ତାଙ୍କ ଘର ଝିଅ ଠାକୁର ଘର ହଉ କି ସେ ଯଦି ଜଗନ୍ନାଥଙ୍କ ଫଟୋ କୋଉଠି ରଖିଥିବେ ବି କାଡି ଏଇ ପନ୍ଦର ଦିନ ପାଇଁ।
ପନ୍ଦର ଦିନ ପାଇଁ ଆପଣ ଯୋଉ କହିଲେ ଯୋଉ ଯୋଉ ଯଦି ଜଗନ୍ନାଥ ଏଠି ଯି ଅର୍ଣସନ ଜରେ ଥାଆନ୍ତି ସେତେବେଳେ କୋଉ ଜାଗାରେ ସେ ପୂଜା ପାଆନ୍ତି?
ବ୍ରହ୍ମଗିରି ଜାଗା ଏ ପୁରୀଠୁ ଆହୁରି ପଚିଶ କିଲୋମିଟର। ହଁ ହଁ ବ୍ରହ୍ମବ ଜାଗାରେ ସେଠି ଅଲାନାଥ ହଁ ଅଲାନଥ ରୂପ ର ସେ
ଆଛା ଓଲରନାଥ। ଯା ହଉ ମାନେ ମୁଁ ଏକଥା। ପ୍ରଥମ ଥର ପାଇଁ ଶୁଣିଲି କି ଅର କଣ ଅଲରନାଥ ନା? ଅଲାର ନାଥ ତାଙ୍କ ଠାକୁରଙ୍କ ନାଁ ବି ଯେ ଆଜ୍ଞା ଆଜ୍ଞା।
ଆଜ୍ଞା ତାଙ୍କ ବାଯେ ଅଲାକନାଥ। ସିଏ ବି ସେମିତି ଯେତେବେଳେ ଜଗନ୍ନାଥ ଅନୁସରରେ ଥାନ୍ତି ସେି ସେଇଠି ଅଲନାଥ ରୂପରେ ଦର୍ଶନ ନ୍ତି କୁହନ୍ତି ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଯାହା ଯଦି ଅଣସର ପିଣ୍ଡିରେ ଜଗନ୍ନାଥଙ୍କୁ ଯିଏ ଦର୍ଶନ ନ କରିପାରିଛି? ଯାହାର ଇଚ୍ଛା ଅଛି ସେ ଯେ ଜାଣିନହି ଭକ୍ତ ଯେ ଗୋଟେ ଆ ପନ୍ଦର ଦିନ ଥାଏ ଯ ଜଗନ୍ନାଥ ଦର୍ଶନ ଦେଇପାରନ୍ତିନି? ସେ ଆସିକି ଯେତେବେଳେ ପୁରୀ ଆସେ ଜାଣୁ ଯେ ଜଗନ୍ନାଥ ଦର୍ଶନ ଦିଅନ୍ତିନି। ଯଦି ସେ ସେଇ ସମୟରେ ବ୍ରହ୍ମଗିରି ଯାଇକି ଅଲନାଥଙ୍କୁ ଦର୍ଶନ କରେ ତ ସେଇ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ସମାନ ହୋଇଥାଏ।
ଓଃହୋ। ସତରେ ଭାଇ ମୁଁ ବି ଏକଥା ଅଲାରନାଥ
ଏ ଇଏ ସିଏ ଅଲନାଥ ଆମର କହିବାକୁ ଗଲେ ସୋୟଂ ନାରାୟଣ। ଯେମିତି ଆମର କଣ୍ଟିଲ ନୀଳ ମାଧବ ଶୁଣିଥିବେ ସେମିତି ଆମର ଆ ହଁ ସେମିତି ଅଲନାଥ ବି ସେମିତି ସେଇ କଳା ପ୍ରଥର ମୂର୍ତ୍ତିକ ତିଆରି। କିନ୍ତ ସ ଯେତେବେଳେ ତାଙ୍କର ବି ଗୋଟେ ବହୁତ ଗୋଟେ ଷ୍ଟୋରି ଅଛି ସେ କ୍ଷୀରି ଖାଉଥିବା ସମୟରେ ସେ ଖି଼ରି ଗରମ ଖି଼ରି ତାଙ୍କର ଛାତି ଉପରେ ପଡିକି ତାଙ୍କ ଛାତି ଟା ଫୋଟକା ହେଇଯାଇଛି। ସେ ବି ସେ ପଥର ମୂର୍ତ୍ତିରେ ସେଇ ଫୋଟକା ହବରେ ବି ସେ ଚହ୍ନକୁ ଏବେ ବି ଅ ଦେଖି ବିି ପାରିବେ ତାଙ୍କୁ ଦର୍ଶନ କଲା ବଳେ ବି ଆଜ୍ଞା। ଆଉ ସେଇଷ୍ଟୋରି ମୁଁ ଆଉ ଦିନେ ଦ ଦିନେ ଗଲେ ମୁଁ ଆପଣଙ୍କୁ ସେଇଷ୍ଟୋରି କହିବି। ସେମେ କଲ କଲେ। ଆଉ ତାପରେ ଆମର। ଏହାୟ ବି ମନ୍ଦିରରେ ଆଉ ଗୋଟେ କଥା ପ୍ରଚଳିତ ହୁଏ ନା ଯେତେବେଳେ ଜଗନ୍ନାଥ ଅନସରରେ ସବୁ ତଥା ପଟି ଦିଅ ପୂଜା ହୁଏ। ଆମ ହ ପଟେଇବେ ଦଅ ଆମର ଆ ବଳଭଦ୍ରଙ୍କ ପଟିଦିଅଙ୍କୁ ବାସୁଦେବ କୁହାଯାଏ ଆଉ। ସୁଭଦ୍ରାଙ୍କ କଟ ଦେଙ୍କୁ ଭୁବନେଶ୍ଵେରୀ ବି କୁହାଯାଏ ଆଉ ଆଉ ଜଗନ୍ନାଥଙ୍କ ପ୍ରତିଟିିଅଙ୍କୁ ହମତି କାଳି ହନ୍ଧି ନା ଏମିତି କଣ ଗୋଟେ ନାଁ ଟେ ମୁଁ କହିବି। ଯାଇନି କିନ୍ତୁ ମୋ ପାଖରେ ଫଟୋ ଅଛି ମୁଁ ଚାହିଁବି ଯଦି ଆପଣଙ୍କୁ ହ୍ୱାଟସଆପ ରେ ପଠେଇ ପାରିବି। ସେଇ ପ୍ରତି ଦିଅକୁ ବି ସମସ୍ତେ ହଁ ସେ ପଟି ଦିଙ୍କୁ ଫେମ କରିକି ବି ସେଇ ପନ୍ଦର ଦିନ ଯାକ ବି ପୂଜା ବି କରନ୍ତି ଘରେ ଆମ ଓଡିଶା ପୁରୀର ଲୋକମାନେ କି ଅତି ବେଶୀ ଆମର ଯି ଯିଏ ଜଗନ୍ନାଥଙ୍କ ଯୋଉ ପଣ୍ଡା ପୂଜକ ସେବକ ଏମାନେ ସବୁ ସେଇ ପନ୍ଦର ଦିନି ଯାକ ପଟି ଦିଅନ୍ତି। ତାଙ୍କ ଘରେ ଥାଆନ୍ତି। ପ୍ ଣଙ୍କୁ ପୂଜା କରିଥାନ୍ତି। କାରଣ ସିଏ ସବୁ ବର୍ଷ ଜଗନ୍ନାଥଙ୍କୁ ତ ପୂଜା କରନ୍ତି ନା। ତ ସେଇ ପନ୍ଦର ଦିନ କାହିଁ ଆଉ ଜଗନ୍ନାଥଙ୍କୁ ନ ପୂଜା କରିକି ରହିବେ? ତ ଜଗନ୍ନାଥଙ୍କ ସେଇ ପଟିଦିଅ ହିସାବରେ ଆଉ ବାସୁଦେବ ଭୁବନେଶ୍ଵରୀ ଆଉ ଜଗନ୍ନାଥଙ୍କ ନାଁ ଟା ମନେ ପଡୁନି କିନ୍ତୁ ସିଏ ସେମତି
ନିହାତି ଭାଇ ଆମେ ଏଇ ବିଷୟରେ ବି ଆପଣ ତାଙ୍କ ନା ଟା ମନେ ପକେଇଲେ ଆପଣ ତେ ଠିକ ସେ କହିପାରିବେ ମାନେ ସତରେ ମୁଁ ମାନେ ଏତେ ବି ଜାଣିନି ଥିଲି ଅଲାରନାଥ ଫାଷ୍ଟ ଟାଇମ ପାଇଁ ଶୁଣିଥିବି କେବେ କିନ୍ତୁ ଏତିକି ଇଏ ନାହିଁ। ହ ।
ଏଇ ପନ୍ଦର ଦିନ ଯାକ ସେଇଠି ପୁରା ଯାତ୍ରା ହୁଏ ସେଇଠି ଅଭଢା ଅ ରନ୍ଧା ହୁଏ ସେଠି ଅଭଢା ବାକି ସ୍ପେଶାଲିଟି ଏ ଖିରି ଆଉ। ଅ ସେଇଟା ହଁ ଅଲଣା କ୍ଷୀରି କହନ୍ତି ଅଲଣା କ୍ଷିରି କହନ୍ତି କିନ୍ତୁ ତ ସେଇଟା ଖାଇଲେ କେବେ ଲାଗିବନି ଯେ ଆପଣ ସେଏ କ୍ଷିରି ଖାଉଛନ୍ତି ବିନା ମିଠାରେ ସେତ ଚିନି ପଡେନି କିନ୍ତୁ ତାକୁ ଅଲଣା ଖିରି କୁହାଯାଏ ଲୁଣ ପଡିକି
ଠିକ ଅଛି ଭାଇ ଠିକ ଅଛି। ଆମେ ଅଲାରନାଥଙ୍କ ବିଷୟରେ ତାଙ୍କ ମାନେ ତାଙ୍କର କାହାଣୀ ଆମେ ନିହାତି ମୁଁ ଆପଣଙ୍କୁ ଆଉଥରେ ବାର୍ତ୍ତାଳାପ କରିବା ପାଇଁ ଚେଷ୍ଟା କରିବି ଆମେ କଥା ହବା। ଆଜ୍ଞା ରହିଲି ଭାଇ ଜୟ ଶ୍ରୀ ଜଗନ୍ନାଥ ସେ